ହ୍ୟାଲୋ।
ହାଲୋ।
ହାଲୋ ବାନ୍ଧବୀ ପ୍ରଣାମ।
ବାନ୍ଧବୀ ପ୍ରଣାମ କଣ କଣ ଶୁଣିଥିଲି ଆପଣଙ୍କ ଦେହ କଣ ଭଲ ନାହିଁ କଣ ହେଇଛି ଆପଣଙ୍କର?
ହଁ ଏଇ ଥଣ୍ଡା ଉଶୁଣୁ ଫୁଲିବା ଟିକେ ମୋର ତ। ଆଉ ଏଇ ଟିକେ ଫୁଲି ଫାଲି ଯାଇଥିଲି ଆଉ ଏଇ ଟିକେ ଏଇ ଗଉ ଗାଧେଇଲା ଠାରୁ ଟିକେ ଭୋରୁ ଉଠିକି ଗାଧେଇ କରେ ତ ଆଉ ସେ ପାଣି ଟିକେ ଦେହରେ ଧରି ଯାଇଛି ତାପରେ ମୋର ଛୁଆ ବେଳେ ବି ଟିକେ ଥିଲା ଅ ଶ୍ଵାସ ପୁଣିଆ ଆଉ ଯାହାହେଲେ ସିଦିକେ ଅଧିକା ପାଇଟି କଲା ଠାରୁ ଥଣ୍ଡା ଧରି ପକଉଛି। ଉଷୁନୁ ବୁଲା ଟା ବାହାରି ଯାଇଛି ଆଉ।
ଆଉ ଇସାନ ଖୁଲିଆ ପାଇଁ କଣ ଯୋଉ ବାସଙ୍ଗ ପତ୍ର ଗୋଟେ ତମ ସିଆଡେ ଉଁ ଅ ଛି ମିଳୁଛି।
ହଁ ଏ ଭାସୁଙ୍ଗ ପତର ଆଉ ଯୋଉ କିଏ କହିଲା ଯୋଉ ଉଁ ତେଜ ପତ୍ରକୁ ପାଣିରେ ଫୁଟେଇବ ଫୁଟେଇକି ସେ ପାଣି ଟାକୁ ଛାଣିକି ପିଇଲେ ଖାଲି ପେଟରେ।
ହୁଁ।
ରେ ଯୋଉ ଉଷୁନୁ ଫୁଲା କମିଯିବ।
ହଁ ତା ଦିହରେ ଟିକେ। ତା ଦେହରେ ଟିକେ ଅଦା ଅଦା ଟିକେ ଗୋଲମରଚ ଟିକେ ଛେଚିକି ବି ପକେଇବ।
ହଁ ନାଇଁ ମୁଁ ସେଇ ଭା ଭେସୁ ପ ଜ ଉଁ ଭେସୁଙ୍ଗ ପତ୍ର ତ ପିଇନାହିଁ ଏଇ ତେଜ ପତ୍ରକୁ ପାଣିରେ ଫୁଟେଇକି ତାକୁ ଏଇ ଚାରି ଛଅ ଦିନ ହେଲା ପିଉଛି। ଏ ଗୋଡ଼ା ହାତଟା ଖାଲି ଝିମି ଝିମି ହେଇଯାଉଛି। ଆଉ ଟିକେ ଅଧିକା ଏଇ ବୁଲାବୁଲି କରିପାରୁନାହିଁ। ଉଁ କିଏ କହୁଛି କଣ ଏମିତି
ଝିଅ ସେଟା ହଉଛି ବାସଙ୍ଗ ବାସଙ୍ଗ।
ଅ ବାସଙ୍କ ପତର ନା ଆମ ଆଡ କାଇହିଁ ସେଇଗୁଡ଼ା ତ ମୁଁ ଜାଣି ନାହିଁ। ସେ ପଦର ଟା କେମିତିଆ?
ହଁ ସିଏ ଯୋଉ ଏମିତି ଛ ଛଡି ଭଳିଆ ତା ତା ଡାଳ ଗୁଡାକ ଲମ୍ବା ଲମ୍ବା ପତ୍ର। ଲମ୍ବା ଲମ୍ବା ପତ୍ର ଆମ ବାଡିରେ ବି ଅଛି ତମେ କେତେବେଳେ। ଅ ଯୋଉ ଉଁ ଟିକେ ଉମ ଉମ
ଦେଖିଆ ଟିକେ କେତେବେଳେ ସମୟ ହେଲେ ନହେଲେ ତମ ଗାଁ ଆଡେ ଯାଇକି ଅଛି ବି କାମ ମ ଟିକେ ଗଲେ ଆଉ ତମ ଘର ବାଟେ ହେଇକି ଆସିବି ସେଇଥିରୁ ଦିଟା ଦବ ମତେ ଆଉ।
ଆ ଆସିବ ସେଇଆକୁ ନେଇଯିବ ସେଥିରୁ ଗୋଟେ ଗଛ ବି ଡାଳ ଉପୁଡେଇକି ନେଇଯିବ। ନେଇକି ଲଘେଇ ଦେଇଥିବ ଯଦି ତମ ଦେହରେ ଥଣ୍ଡା ଟା ଅଛି।
ଏଇ ମେଘ ପାଗ ଦିନ ଆଇଲାନି ନଗେଇଦେଲେ ଯଦି ରହିଯିବ।
ହଁ ଆଉ ତାପରେ ଥଣ୍ଡା ପାଇଁ ସେଟା ଗୋଟେ ଭଲ ଔଷ ଭଲ ଔଷଧ। ମୁଁ ଛୁଆ ବେଳେ ବି ଥଣ୍ଡା ହେଲେ ମୋ ବାପା ତାଙ୍କୁ ଛେଚିକି ତା ଦେହରେ ଉମ ପକେଇକି ସେମିତି ଉଁ ଉଁ କ ଗୋଲମରିଚ ନା କଣ ଗୁଣ୍ଡ ଟିକେ ପକେଇ ଦେଇକି ମୋତେ ଦିଅନ୍ତି ପେଇବାକୁ ପାଇଁ।
ଏଇଟେ କଣ ଚାମଲ ପାସ ମିଳୁ ସେ କହିଲେ ଖାଇଲେ ଛାଡିଯିବ ତେଲି ହବା ଛାଡିଯିବ। ତାକୁ ବି ଆଣିକି ଖାଇଲିବି ଗୁଟେ ଡବା ଖାଇ ଖାଇ ଏଇ ରି ପାଣି ପିଉଛି ଏଇ ଯଉ ହଁ ସିଝେଇଛି। ଫୁଟେଇକି ତାକୁ ଗରମ କରିକି ସିଝେଇ ସିଝେଇ ରଖିକି ନଖ ଉଷୁମ ଥିବ ତାକୁ ହଁ ଏଇ ଦେହଟା ଜମା ଭଲ ରହୁନାଇ ସେ ବି ଖାଲି ତଥାପି ଏଇଥର ଏଇ ରା ହୁଁ ହୁଁ ପିୟା ପିଇ କଲାଠାରୁ ଆଉ ଟି ଅମିଲା ଆଉ
ଆଉ କଣ କରିବ ମା ଦେହ ପା କଥା।
ଏଇ ବିଲ ବାଡିକି ସବୁ ଯାଇଛନ୍ତି ମୋ ଗେରସ୍ତ ଯାଇଛନ୍ତି ମୋ ସା ଶଶୁର ଯାଇଛନ୍ତି। ଆଉ ଏ ଏଇ ସକାଳେ ଏ ଭୂଜା ଦିଟା ଖଇ ଦିଟା ସେ ତ ଆମର ଭୋରୁ ଯାଉଛନ୍ତି। ଏ ପାଣି ଫାଣି ବିଲରେ ନାହିଁ ହିଡ଼ ଟିକେ ତାଞ୍ଛି ତୁଞ୍ଛି ଦେଇକି ଆଉଛନ୍ତି। ବିଲ ସିନା ବାଗେଇକି ରଖିଲେ ଏ ଯୋଉ ବିହନ ପକେଇବେ ମଁ ଧାନ ଧାନ ବିହନ ପକେଇବେ ଆଉ କାଦୁଅ କଣ କରିବେ ବଳଦ ଦିଟା ତ ବନ୍ଧା ହେଇଛନ୍ତି ଆଉ ସିନା ପାଗ ଦେଖେଇଲେ ବଳଦକୁ ନେବେ ହଳ କରିବେ।
ହୁଁ ଆଉ ଟିକେ ପାଣି ବିଲରେ ନ ରହିଲେ ବି ଆଉ କାଦୁଆ ଚାଷ ଟା କେମିତି କରିବେ ପାଣି ଆଗେ ହିଡ଼ ବନ୍ଧେଇକି ରଖିବେ। ହିଡ ବନ୍ଧେଇଲେ ପାଣି ଟା ରହିବ ହିଡରେ ରହିଲେ ବିଲରେ ତାପରେ ହଳ ନେଇକି
ହଁ କାଦୁଅ ହେଲେ ସେ ବିହନ ଦିଟା ନେଇକି ପକେଇଲେ ସିନା ସେ ଗ ତଳି ହେଲେ ସିନା କୋଉଠି ରୁଆ ପୋତା କରିବେ। ଆଉ ତ ପାଣି ନାହିଁ କେନାଲରେ ବି ପାଣି ଛାଡି ନାହିଁ। କଣ କହୁଛନ୍ତି ମରୁଡ଼ି ଏ ବର୍ଷ କରିଦବ ଏଇ ସରକାରୀ ତ ଦେଇ ଦଉଛି ତ କଣ ଚାଉଳ ଆଉ ବଡ ବଡ ଲୋକଙ୍କର ତ ସିନା ସେ ଚାଉଳ ଦୋଉଛି ଖାଇଦବ ଆମେ ଏଇ ଚାଷୀ ମୂଲିଆ ଲୋକ କଁ କରିବା ଆମର ବା ସେଇଟା ପେଟ ପୋଷିବା କଥା। ଚାଷ କଲେ ସିନା ଆମେ ବର୍ଷକର ଅ ଆମର ସେଇଥିରୁ ଚୁଡା ମୁଢି ସେଇଥିରୁ ଦୋକାନ କୁ ଦୋବୁ ଚାଉଳ ପଇସା ପତ୍ର ନାହିଁ ଦୋକାନକୁ ଦେଇକି ସେଇଥିରୁ ତେଲ ଲୁଣ ଆଣିକି ଖାଇମୁ। ସେଇଆକୁ ବିକି ବାକିକି ଏଇ କୁହନ୍ତି ବନ୍ଧୁବାନ୍ଧବ ବି ତୁଲେଇବୁ ସେଇଆକୁ ଇଆ କରିବା ଆମର ବର୍ଷକର ସିଏ ହେଲା ଖଟି। ଆଉ ତାକୁ ଯଦି ଛାଡିଦୋମୁ ଆମେ ଚଳିମୁ କେମିତି। ଏଇ ଠାକୁର କଣ ବରଷା ଟିକେ କରୁନାହାନ୍ତି
ଆଉ ସିଏ ଯିଏ ସିନା ଯାହାଙ୍କର ଅ ବାହାର ପଇସା ସେମାନେ ପଇସା ପତ୍ର ଦେଖିଲେ ତାଙ୍କର ସଉଦା ଉଁ ଅଁ କି ପନିପରିବା ଭଲ ମନ୍ଦ ସେଥିରୁ ଆଣିବେ। ଆଉ ଚାଷୀ ବନ୍ଦୀ ଘର ଆଉ ସିଏ କୋଉଠି ଲୋ ମା ପଇସା ଟିଏ ପାଇବେ।
ଆମର ବା ଏଇଚାଉଳ ମାଣେ ନାଇଁ ଭିଜିମୁ ସେଇଥରୁ ତେଲ ଲୁଣ ଜିରା ସୋରିଷ ଫୁଟଣ ସେଇଆକୁ ଆଣିମୁ ସେଇଆକୁ ହଁ ଟୁକୁରୁ ମୁକୁରୁ କରିକି ଚଳିବୁ ଦି ଚାରି ଦିନ ପୁଣି ନେଇକି ସେଇ ଚାଉଳ। ଆଉ ବାହାରକୁ କଣ ଯିବେ ଆମର ତ ଚାଷ କରିବେ ପେଟ ପୋଷିବୁ ଆଉ ବାହାର ଯାଇକି କି କାମ କରିବେ।
ଆଉ ବାହାରେ ଯିଏ ସିନା ମା ରହିଲେଣି ଚଳିଗଲେଣି ତାଙ୍କ ପାଇଁ ସେଟା ସୁବିଧା। ଆଉ ଯୋଉମାନେ ଯାଇନାହାନ୍ତି କି ବାହାର ଦୁନିଆ ଦେଖିନାହାନ୍ତି ଆଉ ଏଇ ଯୋଉ ବଜାର ଟା ବ୍ ଯାରରେ। ବଜାର ଜାଗାରେ କଣ ଇଏ ଗାଁ ଗଉଳି ଲୋକ ଯାଇଁକି ସେଠି ଚଳିପାରିବେ? ଇଏ ଯାହାବି ହେଲେ ଆମର ଟିକେ ବଢିଚୁରା କି ଶାଗ ଭଜା
ଗାଁ ରେ ଯେମିତି କୁହନ୍ତି ଶୁଖୁଆ ପୋଡାକୁ ପଖାଳ କଂସା ଆମ ଚାଷୀଙ୍କ କଥା ବୁଝିବ କିଏ ସେଇଭଳିଆ। ପଖାଳ ଙ୍କସେ କୁ ଶୁଖୁଆ ଟିକେ ଖାଇଦେଲେ ବିଲରେ ଯାଇକି ଦିପହର ଯାକେ କହିବାକୁ ଗଲେ ଖଟୁ ଥିବୁ ଆଉ ଇଏ ବ ଜାରିଆ କଥା ଏ ତେଲ ମେଲ ଦିନିଷ ଖାଉଚନ୍ତି। ଆଉ ସେ କଣ ଆମର ପାଳିବ ଆମ ଏଇ ଚା କୃଷକ ଲୋକ ଯେମିତି ଯାଇକି ବିଲ ବାଡିରେ ଖଟିବେ ଆଁ ନିଜେ କୁହନ୍ତିନି ନିଜେ ରାଜା ନିଜେ ପ୍ରଜା। ପର ଓଳିରେ କାହିଁକି ଯାଇକି ଇଏ ହେବେ।
ହୁଁ।
ଆମର ବିଲ ବାଡି ଅଛନ୍ତି ନା ଯାଉଛନ୍ତି ନା ବିଲ ବାଡି କି ସବୁ?
ଆଇିଲ ମା ଚାଷ କରୁଥୁଲେ। ଆଗୁରୁ ଚାଷ କରୁଥିଲେ ଦୁଇଶହ ତିନିଶହ ବସ୍ତା ଲେଖା ଧାନ ହୁଏ। ବିରି ହୁଏ, ମୁଗ ହୁଏ,। ଆଉ ସାରୁ ପା ଲଗାନ୍ତି ସାରୁ ନିହାତି ଦଶ ବ ଅ ଯୋଉ ମୁଣି। ଦଶମୁଣି ଲେଖା ଖାଲି ସାରୁ ମୁଗ କଣ ପାଞ୍ଚ ଦଶମୁଣି ଲେଖା ଆଁ ଯୋଉ ଚାଷ ହୁଏ ନା ଦୁନିଆ ଚାଷ ହୁଏ। ମୁଁ ପା ଏଇ ଉଁ ତାକୁ କୁଲାରେ ପାଛୁଡିକି ଇଏ କରିକି ବିହନ ଅଲଗା ଘର ପାଇଁ ଅଲଗା, ସେ ଯୋଉ କଣି କଣି ବାହାରିବ ତାକୁ ବି ମୁଁ ଫୋପାଡେ ନା,। ତାକୁ ମୁଁ କଣ କରିବି କଣି ଗୁଡାକ ଜଉଗୁଡା ତାଙ୍କର କହିବେ କିହିବେ ଏଇଗୁଡାକ କଣ ହବ ମୁଁ କହିଲି କାଇଁ କଣ ହବନି ଆକୁ କଣ କରିବି ତାକୁ ରାତିରେ ପାଣି ରେ ପକେଇଦେବି। ସିଏ ସଖାଳୁ ଟିକେ ବଡ ବଡ ଫୁଲି ଯାଇଥିବ ତାକୁ ଛାଣିକି ଶୁଖେଇଦେବି। ଶୁଖେଇ ଦେଇକି, ଉଁ ଶୁଖିଗଲା ପରେ ତାପରେ ଯୋଉ ଆମର ଫେସା ନୁଏ ବୁଲେଇକି ଅଟା କରନ୍ତି ରଗଡା ରଗଡି କରନ୍ତି। ଫେସାରେ ମୁଁ ବୁଲେଇଦେବି ହୁଁ ତାଙ୍କ ଘର ଲୋକ ସେମିତି ସେମାନେ କରନ୍ତି ନେଇଁ ଏଗୁଡା କିଛି ତାଙ୍କର ସବୁ କହିବେ କହିବେ ଏଗୁଡାକ କଣ ଖାଇବୁ? ଏ ଯୋଉ ନେଇକି ବଜାରରେ ତା ଧେରେ ଆଉ ଭଲ ଜିନିଷ ମିଶେଇକି ଅଳ ତାଙ୍କର ଦେଇ ଦେଇକି ପନିପରିବା ନେଇ ଆସନ୍ତି। ଆଉ ମୁଁ ଆଇଲା ଦିନ ଠାରୁ ମୁଁ କହିବି କାଇଁ କି ବଜାରକୁ କାଇଁ କି ଏଗୁଡା ଇଏ ଦିନିଷ କାଇଁ କି ଦବା ଆମେ ଆମେ ଯଦି ୟାକୁ କରିକି ନ ଖାଇ ପାରିବା ତାହେଲେ ଆମେ ଯାହାକୁ ଦବା ସେମାନେ କିଣି ନେଇକି କେମିତି ଖାଇବେ? ଆମେ ମୁଁ କଣ କରିବି ତାକୁ ରଗଡି ରା କି ତାକୁ ଯାଇ କରିକି ମୁଁ ତାକୁ ଏ ଯୋଉ ଉଷୁନା ଚାଉଳ ଖୁଦ ଧାନ ଉଁସା ହୁଏ। ଧାନ ଉଁସା ହେଲେ ଯୋଉ ଚାଉଳ ହେଇକି ଆସିବ ଚାଉଳରୁ ଯୋଉ ଖୁଦ ଭାଆରେ
ସେ ଖୁଦ ଅରୁଆ ଖୁଦ ଯୋଉ ଯୋଉ କଣି ରଖିଥିଲ ବିରି କଣି ଯଦି ମିଶେଇକି ପକେଇଦବ ବାଟି ବୁଟି କରିଦବ ଏ ସକାଳେ ଵା ସେଇଆାକୁ ଖାଇକି ବିଲ ବାଡିକି ପଳାନ୍ତି।
ସିଏ ତ ସିଏ ପା ବଢିଆ ଟେଷ୍ଟ। ସେତିରୁ ପା ଖଣ୍ଡେ ଖଣ୍ଡେ ଆଉ ଯୋଉ କରନ୍ତି ପୋଡା ପିଠା ତାକୁ କଣ କରିବ ମ ଭେଦେଇ ଦବ ସେଇ ସ ସକାଳୁ ଉଠିକି ଭେଦେଇଲେ ବି ହବ ମ ସକାଳୁ ଉଠିକି ସେଥିରୁ ଅଳପ ଏଥିରୁ ଅଳପ ଅଧ ଅଧ ମାଣେ ଲେଖା ଭେଦେଇଦବ ଭେଦେଇ ଦେଇକି ତାକୁ ଦଶ ଦିନ ନଅଟା ଦଶଟା ବେଳକୁ ତାକୁ ଟିକେ କାଠୁଆ କରିକି ଶିଳରେ ବାଟିଲେ ସେଟା ଭଲ ହବ। ଚୁଲି ରେ ରୋଷେଇ ସରିବ ରୋଷେଇ ସରିଲା ପରେ କଦଳୀ ପତ୍ରରେ ଟିକେ ଘିଅ ମାରି ତାକୁ ବା ଖାଲି ନିଆଁରେ ପୋଡ଼ି ଦେଲେ ଆଁ ନିଆଁରେ ପୋଡିି଼ ଦେଲେ ସିଏ ସେ ପୋଡ଼ ପିଠା ଭଳିଆ ହେଇଯାଇଥିବ ଚାରିଟା ବେଳୁଆ ଜଳଖିଆ ସେଇଥିରୁ କାଟି ଦେଇକି ମୁଣ୍ଡେ ମୁଣ୍ଡେ ସବୁ ଉଁ ଖାଇଦେଇକି ପାଣି ପିଇକି ରହିବେ ଫେର୍ ରାତି ବେଳ ଯାଏଁ ଆଉ ରାତିରେ ସବୁଦିନେ କଣ ଆଉ ଏ ଅଟା ଆମ ଚାଷୀ ବାନ୍ଧି ଘରେ କଣ ଅଟା ନା ରୁଟି ସବୁଦିନ ଆମେ ଏତେ ପଇସା କୋଉଠୁ ଆଣିବୁ ଲୋ ମା। ଏତେ ପଇସା କୋଉଠୁ ଆଣିକି ଅଟା ଫଟା କିଣିବୁ ଆମର ସେଇ ଯୋଉ ଚକୁଳି ପିଠା ନହେଲେ ମଣ୍ଡା ପିଠା ଦିଟା କରିଦବୁ। ନହେଲେ ଚୁ ଚୁଡ଼ା ତା ଦେହରେ ଏଇ ବାଡ଼ିରେ କଦଳୀ ଯେତେବେଳେ ହୁଏ
ହଁ। କିଛି ନା। କିଛି ନଥିଲେ ବି ଏ ଦିଟା ଅଟା ତା ଦେହରେ ଟିକେ ମଇଦା ଗୋଳେଇଦବ ଚିନି ଟିକେ ପକେଇଦବ କଦଳୀ ଟିକେ ପକେଇଦେଇ କି ଚ ଚକୁଡ଼ିକି ପିଠା ଟିଏ ଦେବା ବୁଢ଼ା ଚକୁଳିି ବାଗିଆ ହେଇଥିବ ସିଏ ବି ବାସିବ। ଖଣ୍ଡେ ଖଣ୍ଡେ ଖାଇ ଦେଇକି ବି ରାତିରେ ଶୋଇ
ଆଉ କଣ ଆମେ କଣ ବଜାର ଜାଗାରେ ରହିଛୁ ନା ଆମ ପାଖରେ ମେଞ୍ଚା ମେଞ୍ଚା ପୁଳା ପୁଳା ପଇସା ଅଛି ଯେ ଆମେ କଣ କରିବୁ ଅ ପଇସା ନେଇଯିବୁ ଆଡୁ ସିଆଡ଼ୁ ରୁ କିଣ କିି ଆଣିକି ସେ କଣ ରେଡି଼ମେଡ଼ି ଜିନିଷ କଣ କହନ୍ତି ସେଇଟା ତ ମା ମୁଁ କଣ ରେଡି଼ମେଡି଼ ନା କଣ ଗୋଟେ କହନ୍ତି ମ ମୁଁ ଶୁଣିଛି।
ଚିକଣିଆ ଚିକଣିଆ ଜିନିଷ ଆମେ କଣ ଖାଇପାରିବା।
ହଁ ଆଉ ତାକୁ କିଣିବାକୁ ଆମ ପାଖରେ ଏତେ ପଇସା କାହିଁ?
ଆଉ ବାନ୍ଧବୀ, ବାନ୍ଧବୀ ଆଉ
ହଁ।
ଯାଉଛି ଟିକେ ସେଇ ଯାଇଛନ୍ତି ବିଲ ବାଡ଼ି କି କଣ ଟିକେ କରିକି ରଖିଲେ ଆସିକି ଖାଇବେ। ଆଉ ରଖୁଛି ଆଉ ତମ ପାଇଁ ଶୁଭ ସକାଳ ହଉ ଭଲରେ ତମ ଦିନ ଯାଉ ଆଉ ମା ଲୋ ଫୋନ କରିମି ପଛିକା ମୋ ଫୋନ କୁ ଟିକେ ଉଠେଇବ। ଆଉ ଭଲ କଥା ସବୁ ଶୁଣିଲି ତମ ଠାରୁ ତମ ଗାଁ ରେ ସବୁ କଣ ହଉଛି ଆଉ ରଖୁଛି ପ୍ରଣାମ।
ହଉ ଲୋ ମା। ପ୍ରଣାମ ହଉ ତୁ ଯା ମୋର ବି ନାତି ନାତୁଣୀ କାନ୍ଦିଲେଣିି। ମୁଁ ଯାଉଛି ଟିକେ ତାଙ୍କୁ ସମ୍ଭାଳିବି।